ହଁ ଅଁ।
କଣ ବ୍ୟସ୍ତ ଅଛନ୍ତି?
ନାଇଁ ନାଇଁ ଫ୍ରି।
ଆଉ ଏଇନା କଣ କାମ କରୁଥିଲେ ନା।
ନାଇଁ, ମୁଁ ଖାଇକି ଜଷ୍ଟ ଆସିଲି।
ଓହୋ। ଆଉ କଣ? ଆଉ କଣ କୁହନ୍ତୁ?
କଣ କରୁଛନ୍ତି?
ମୁଁ ବି ଏଇନା ଖାଇଲି, ଖାଇକି ଜଷ୍ଟ ଉଠେଇଲି ହେଲା। ଖାଇକି ଉଠିକି, ମୁ କଲ କଲି ଆଉ।
ଏ ହେ।
ଆଉ କଣ? ବାଲିଯାତ୍ରା କେବେ ଆସିଛନ୍ତି?
ବାଲିଯାତ୍ରା ନାଇଁ ମୁଁ ଯାଇନି କେବେ, ମାନେ ହେଲେ ମାନେ ଜାଣିଛି କି ମାନେ ମାନେ ବା ମାନେ ଯୋଉ ଆମର ଯୋଉ କାର କାର୍ତ୍ତିକ ପୂର୍ଣ୍ଣିମା କୁ ହୁଏନି କି? ହଁ। କାର୍ତିକ ପୂର୍ଣ୍ଣିମା ହୁଏ ବୋଲି ଜାଣିଛିେ ଆଉ
ସେଇପଟେ କଣ ହୁଏ ଫେମସ୍ କଣ
ଏଇପଟେ ଆମର ଏମିତି କିଛି ଫେମସ ନାହିଁ ଏମିତି ସବୁ ପର୍ବ ହୁଏ ରଜ ହୁଏ ଅଷ୍ଟମୀ ହୁଏ। ଦଶରା ହୁଏ, ଦଶରା ଟା ଟିକେ ଭଲରେ ହୁଏ, ମାନେ ଉଁ ଆମ ଏରିଆରେ ତ, ମାନେ ଆମ ପାଖ, ମାନେ ଯଉଛି ଏମିତି ଆମ ଏ ଇଏରେ ହୁଏନି, ଆମର ଏମିତି କୋଡିଏ ପନ୍ଦର କିଲୋମିଟର ଦୂରରେ ଯାଇକି ହୁଏ ଯାହା ଆଉ।
ଆଛା, ଆ ଏଇଠି ତ କଟକରେ ତ ବାଲିଆ ଯାତ୍ରା ବହୁତ ଭଲ ହୁଏ, ଜାଣିଥିବେ, ମାନେ ସେଟା ତ ସମସ୍ତ ଏତେ ମାନେ ଅଲ ଓଡ଼ିଶା ଫେମସ। ଆଉ ମୁଁ ଯୋଉଠି ଅଛି, ସେଇଠି ବାରବାଟୀ ଷ୍ଟାଡିୟମ ପାଖରେ ହିଁ ହୁଏ ନା। ତ ମୁଁ ଯୋଉଠି ଅଛି ମୁଁ, ବାଲିଯାତ୍ରା ହିଁ ମୁଁ ଯୋଉ ଆମ ରୁମ ରୁ ପୁରା ସାମ୍ନାରୁ ହିଁ ଷ୍ଟାର୍ଟ ହୁଏ, ମାନେ ପୁରା ପାଖରେ।
ଓହୋ।
ହଉ, ଆମେ କିନ୍ତୁ ସବୁଦିନ ମାନେ ଯାଉ ଆଉ ବାଲିଯାତ୍ରା ଦେଖିବା ପାଇଁ, ଫାଷ୍ଟ ଟା ମାନେ କଣ ଷ୍ଟାର୍ଟିଂ ହୁଏ କା ତିକ ପୂର୍ଣିମା ଦିନଠୁ। କାର୍ତ୍ତିକ ପୂର୍ଣ୍ଣିମା ଦିନ, ସକାଳୁ ସକାଳୁ ଯେତେବେଳେ ଆମେ ଡଙ୍ଗେ ଭସ ପାଇଁ ଯାଉ ମହାନଦୀ କୁ ମାନେ ଏତେ ଗହଳି, ମାନେ ଚାଲିକି ବି ତମେ ଯାଇପାରିବନି ନଦୀ ପାଖକୁ। ଏତେ ଗହଳି, ଲାଗେ ଯେମିତି ବୋଧେ ଏବେଠୁ ଷ୍ଟାର୍ଟ ହେଇଗଲା, ସେଇଟା ରାତିରେ ହୁଏ। ଡେଲି କିନ୍ତୁ ଦିନରେ ଯେ ଏତେ ଗହଳି ଥାଏ ଯେ ମାନେ ଦିନରେ ହିଁ ଏକ ପ୍ରକାର ବାଲିଯାତ୍ରା ଯେମିତି ସଖାଳ ଟାଇମ୍ ତାପରେ ସେଠି ଆମର ମହାନଦୀରେ କଣ ହୁଏ ନା ଆରତି କରାଯାଏ ଆଳତି କରାଯାଏ ନଦୀର ସେଉଠୁ କେତେ ସବୁ ଲୋକ ଆସିଥାନ୍ତି। ବହୁତ ପ୍ରକାରର ସବୁ ବିଭିନ୍ନ ବାଦ୍ୟ ଯନ୍ତ୍ର ସବୁ ବାଜା ଆଉ ମାନେ ଯୋଉ ଆଗରୁ ଯାହା ସବୁ ଥିଲା ଯୋଉ ସବୁ ଜିନିଷ ସେଇଗୁରା ସବୁ ଆସି ଥାଏ ସବୁ ଆମେ ଯୋଉଡା କି ନ ଦେଖିଚୁ। ସେଇଠି ହିଁ ସବୁ ଦେଖୁ କେମିତି ସବୁ ନୂଆ ନୂଆ ପ୍ରକାର ସବୁ ଜିନିଷ ସବୁ ଥାଏ ବୋଲି। ତାପରେ ଆମେ ଡଙ୍ଗି ଭସେଇକି ସେଇଠି ଆଁ ଗୋଟେ କ୍ଲବ ଅଛି ସେ କ୍ଲବ ର ପିଲାମାନେ କଣ କରନ୍ତି ନା ଉପମା ଆଉ ଇଟଲି ତରକାରୀ ଅ ଚା ବିସ୍କିଟ ଏଁ ମାନେ ସ ମାନେ ସେମାନେ ସବୁ ଦିଅନ୍ତି ଫ୍ରି ରେ ସବୁ। ଖାଇବା ପାଇଁ ଆଉ ସେଇଠି ସବୁ ଲୋକମାନେ ବି ଦର୍ଶ ମାନେ ଡଙ୍ଗି ଭସେଇ ତାପରେ ସେଇଠି ଉଁ ଖାଇ ପିଇକି ସବୁ ଆସନ୍ତି। ଆମେ ବି ସେମିତି ବୁଲାବୁଲି କରି ପୁଣି ଖାଇ ପିଇକି ଆସୁ ଯାଇକି। ତାପରେ ସନ୍ଧ୍ୟାଠୁ ପୁଣି ଯାଉ ଆଉ ଥରେ ଯେହେତୁ ଆମର ଏଇଠୁ ପାଖ ତାପରେ ସନ୍ଧ୍ୟାବେଳେ ପୁଣି ଯାଉ ଯାଇକି ଆମ ଏଇଥରକ ତ ପଡିଥିଲା ନୂଆ ଆମର ଜଲପରି ପଡିଥିଲା ଏଇଥର ଆଉ ଗୋଟେ ପଡିଥିଲା ରୋବୋଟିକ ଆନିମଲ୍ ଅ ସେଇଟା ଗୋଟେ ନୂଆ ପଡିଥିଲା ଆଉ ଦୋଳି ଦିଟା ପଡିଥିଲା ନୂଆ। ସୁନାମୀ ଆଉ ଗୋଟେ କଣ ପଡିଥିଲା ଏମତି। ଆଉ ସେ ଦୋଳି ଗୁଡା ଏମିତି ଥିଲା ଯେ ପୁରା ଡେଞ୍ଜରିଅସ। ଆମେ ଯେତେବେଳେ ଅ ତଳୁ ଥାଇକି ତାକୁ ଦେଖିଲେ ଉପରକୁ ଲାଗେ ଯେମତି ଅଧା କାଶରେ ସେ ଦୋଳି ମାନେ ଦେହ କଣ ହେଇଯାଏ ଆଉ ଏଇଥର କଣ ହେଇ ଚି ନା ବସିଥିଲେ ଦୋଳିରେ ଦୋଳିଟା କଣ ହୁଏ ନା ଉପରକୁ ଯାଏ। ଓ ମାନେ ତାର ଦିଟା ପାର୍ଟ ଥାଏ ମାନେ ତଳେ ବସ ଥିବେ କିଛି ଜଣ ସେଇଟା ଏକାଥରେ ଉପରକୁ ଉଠିବ ପୁଣି ଉପର ବାଲା ଯାଇ ସେମାନେ ତଳକୁ ଆସି ବେ ଏମିତି। ଅ ତାପରେ ଏ ସେଇମାନେ ଉପରେ ଅଛନ୍ତି ଯୋଉମାନେ ଦୋଳି କଣ ଖରାପ ହେଇଗଲା ମାନେ କଣ ତାର ଗୋଟେ ପାର୍ଟ ଗୋଟେ ଖରାପ ହେଇଗଲା ଯଦି ଖରାପ ହେଇଗଲା ଶ୍ ମାନେ ସେମାନେ ଉପରେ ହିଁ ରହିଲେ। ମାନେ ଅଧା ଆକାଶରେ ରହିଲା ଭଳିଆ ଲାଗେ। ସେମାନେ ପୁରା ଡରିଗଲେ ଉପରେ ରହିଛନ୍ତି ଖରାପ ହେଇଗଲା କେମତି କଣ ଆସିବେ ତଳକୁ ପୁଣି ଅଗ୍ନିଶମବାଲା ଆସିଲେ ତାପରେ ଉଁ ଡ୍ରୋଜର ଆଉ ଏମିତି ସବୁ ବୋହୁତ୍ ଜିନିଷ ସବୁ କଣ ତାଙ୍କର ଯୋଉ ଯୋଉ ଜିନିଷ ସବୁ ଦରକାର ତ ସେମାନେ ତାଙ୍କୁ ଆଣିଲେ ସେଠୁ କାଢିକି ସେ ଦୋଳିରୁ। ଏତେ ପୁରା ଡେଞ୍ଜରିଅସ ଆହୁରି ଆହୁରି ଜଣଙ୍କୁ ମୁଁ ଦେଖିଲି ସିଏ ଖେଳୁ ଖେଳୁ ପୁରା ସେନ୍ସଲେସ ହେଇଯାଇଛି କିଛି ଆଉ ହଉନଥିଲା। ତାଙ୍କୁ ସେମିତି ଟେକି ଟେକିକି ତଳକୁ ଆଣିଲେ। ତଳକୁ ଆଣିଲେ ତାପରେ ପୁଣି ଠିକ୍ ଠାକ୍ ହେଇଥିବ କି କଣ ଆଉ। ଆମେ କିନ୍ତୁ ବହୁତ ବୁଲୁ ଆଉ ଯେତେ ବୁଲିଲେ ବି ମାନେ ଲାଗେ ଯେମତି କିଛି ବୁଲିନୁ ମାନେ ସରିନି କିଛି। ଆଉ ଲାଷ୍ଟ ଲାଷ୍ଟ ଦିନ ଏଇଥରକ ଶ୍ରେୟା ଘୋଷାଲ୍ ଆସିଥିଲେ। ମାନେ ଏ ସେଇଦିନ ତ ମାନେ ଭିଡ ମାନେ ଆଉ ନ କହିବା ଭଲ। ମାନେ ଛିଡା ହବାକୁ ବି ଜାଗା ନାହିଁ ଉପରେ ଚଢାଚଢି ଏତେ ଲୋକ। ତାପରେ ତା ଭିତରେ ସେନ୍ସଲେସ ହେଇଯାଉଛନ୍ତି ମାନେ ତମେ ପଶିଗଲୁ ଯେତେବେଳେ ଆମେ ଆଉ ଯା ଭାବି ପାରିଲୁନୁ ଯେ ଆମେ ବାହାରକୁ କେମିତି ଆଉ ବାହାରିବୁ। ମାନେ ଏତେ ଗହଳିଆ ଚାରିଆଡେ ଖାଲି ଲୋକମୟ। ବହୁତ କଷ୍ଟରେ ଆମେ ସେଦିନ ମାନେ ଆସିଛୁ ଦେଖିକି। ଆଉ ଯେବେ ଫ୍ରି ହେବେ ଆସିବେ ଯଦି ବୁଲି ବାଲିକି ଯିବେ ଆଉ।
ହଁ। ଆମ ଆଡେ ବି ମାନେ କଣ କହିଲ ବାଲିଯାତ୍ରା ତ ମୁଁ କେବେ ଦେଖିଯାଇନି ହେଲେ। ଆମର ସେ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ମାନେ କାର୍ତିକ ପୂର୍ଣିମାକୁ ଯୋଉ ଡଙ୍ଗା ଭସା ମାନେ ଆମର ସେଇଟା ମାନେ ଭଲ ହୁଏ ଭଲ ହୁଏ ବୋଲି କଣ ଏମିତି ଆଉ। ଯୋଉ ହଉଛି ଆମର ମାନେ ଯୋଉ ହ ଗାଁରେ ଯୋଉ କାର୍ତ୍ତିକ ମାସରେ ଦେ କଣ ମାନେ ଗୁରେ ମାନେ ବୁଢ଼ୀ ଲୋକ ଥାଆନ୍ତି ସେମାନେ କରନ୍ତି କଣ ହବିଷ କରନ୍ତି। ଆମେ ଯାଇକି ସେଇଠି ମାନେ ସକାଳୁ ଉଠିକି ମାନେ ମୁରୁଜ ପ ଦେଇକି ସେଠୁ ଆମ ଗାଁରେ ଯେତେ କୌଣସି ସ୍ତ୍ରୀ ଲୋକ ବି ମାନେ ଏଇଟା ଗାଁ ଏରିଆ ନା। ଆମର ଗାଁରେ ଯେତେକ ସ୍ତ୍ରୀ ଲୋକ ସମସ୍ତେ ଗାଧେଇକିନି ସକ୍ ସକାଳୁ ଘରେ ମୁରୁଜ ପକେଇକିନି ତାପରେ ଯୋଉ ହଉଛି ଆମ ଗାଁରେ ଯେତକ ମାନେ ଗ୍ରାମ ଦେବ ତୀ ମାନେ ଆମର ରହିଲେ। ତାଙ୍କୁ ଯାଇକି ମାନେ ପ୍ରଣାମ କରିକି ଆସିବେ ବୁଲି ବୁଲି ତାପରେ ମାନେ ଗାଁ ସେଠିକାର ଯୋଉ ହଉଛି ଆଉ ଗୋରେ ବୁଢୀ ଲୋକ। କ ଗୁରେ ଥାଆନ୍ତି ସେମାନେ ସମସ୍ତେ କଣ କରନ୍ତି ହବିଷ କରନ୍ତି। ମାନେ ମାସଟାଙ୍କ ଆଇଁଷ ଛାଡିବେ ପିଆଜ ରସୁଣ ଖାଇବେନି ମାସଟାଙ୍କ ବି ପିଆଜ ରସୁଣ ଖାଇବେନି ଏମତି ଆଉ ତାପରେ ହେଡୁ ଯୋଉ। ସେ ହବିଷ କରନ୍ତି ଆମେ ଯାଇକି ସେଠି ହବିଷ ଗୀତ ଶୁଣୁ ମାନେ ସେଇଠି ବି ମାନେ ବହୁତ୍ ବଢିଆ ବଢ଼ିଆ ଯୋଉ ହଉଛି। ମାନେ ଯୋଉ ଭଜନ ଗୁଡା ବି ଗାଆନ୍ତି ଆଉ ଯୋଉ ହଉଛି ଭଜନ ଗାଇବେ। ପୁଣି ନାଚି ନାଚି କଣ ଯୋଉ ହଉଛି କୋଳି ଖୁଏଇବେ ଏମିତି କଣ ଗୋଟେ କରନ୍ତି ଆଉ ନାଚି ନାଚି। ଚିକା ଆଉ। କରନ୍ତି ସେଇଟା ବି ମାନେ ଦେଖିବାକୁ ବହୁତ ଭଲ ଲାଗେ ତାପରେ ଆମେ ଯୋଉ ହଉଛି କଣ ପଞ୍ଚୁକ ପାଞ୍ଚ ଦିନ ଆମର ରହିଲା ସେଠି ତାଙ୍କ ସାଙ୍ଗେ। ସେଠି ହବିଷ ଯଉଠି କରନ୍ତି ସେଠି ଭୋଜି ହୁଏ ସେଠି ଆମେ ଦିନ ବେଳେ ଯାଇକି ଖାଉ। ଏବେ ଏମିତି ସକାଳୁ ଉଠିବୁ ଗାଧେଇ ପଡିବୁ ତାପରେ ମୁରୁଜ ପକେଇଦବୁ ତାପରେ ଯିବୁ ହଉଛି ଗାଁରେ ଚାରିଆଡେ ମାନେ ଯେ ତକ ଦେବାଦେବୀ ମନ୍ଦିର ଅଛନ୍ତି ତାଙ୍କୁ ପ୍ରଣାମ କରିଦେଇକି ଆସିବୁ ତାପରେ। ଯିବୁ ସେ ହବିଷ ଯୋଉଠି ହଉଛି ସେଇଠି ବସି ମାନେ ବସିକି ତାଙ୍କ ପାଖରେ ଗୀ ତ ଶୁଣିବୁ ଏମିତି ବେଳେବେଳେ ବି ଦେଲେ ଆମେ ବହି ବି ପଢିଦଉ। ଆଉ ଆମ ମାନେ ଆମ ଘର ପାଖରେ ତ ନୁହଁ ଆମ ଘରରୁ ଆଉ ଟିକେ ଦୂରରେ ଆଉ ଯୋଉ ହଉଛି ପୁରା ଲାଷ୍ଟ ଦିନ ଆମର କଣ ଯାଉ ହଉଛି କି ରାତି ଗୋରୁ ଉଠିକିନି ମାନେ ଗାଧୁଆ ପାଧୁଆ ସାରିକିନି ନାଇଁ ଘରେ ମୁରୁଜ ତ ପକେଇ ନଥିବ ଆସିଲେ ମୁରୁଜ ପକ ଜାଗ ଯିବୁ ଡଙ୍ଗା ବ ବଷେଇଯିବୁ ଡଙ୍ଗା ଭସେଇକିନି ଡଙ୍ଗା ଭସେଇବୁ ପୁଣି ଯିବୁ ସେ ପାନ ଗୁଆ କଉଡ଼ି ପଇସା ଆଉ ଯୋଉ ହଉଛି ଭୋଗ ଆଉ ଏମିତି ଗୁଣ୍ଡି ଆଉ ଗୋଟେ ମାନେ ଟିକେ ଗୁଣ୍ଡି ଏମିତି ଥୋଇକିନି ଡଙ୍ଗା ଗୋଟେ ଯୋଉ ହଉଛି ଡଙ୍ଗା ଭସା ର ଯୋଉ ଗୀତଟା ସେଇଟା ଗାଇକି ଏମିତି ଡଙ୍ଗା ବି ଭ ବସେଇଦଉ ଡଙ୍ଗା ଭସେଇ ସାରିକି ତାପରେ ଆମ କତ୍ତି ସ୍ୱର ଯୋଉଠି ହୋଇଥା ଠାକୁ ଗଁରେ ଗୋଟ ଠାକୁର ହୁଅନ୍ତି ସେଇଠି ମାନେ କାର୍ତ୍ତିକ ସ୍ୱର ପାଖରେ ଏମିତି ମାନେ ଯେଉ ହଉଛି ଟିକେ ସମୟ ରହିକି ବୁଲାବୁଲି କରିକି ସେଠୁ ଘରକୁ ଆସୁ ଆଉ ଘରକୁ ଆସିକି ପୁଣି ଯିବୁ ସେଇ ହବିଷ ଯୋଉମାନେ କରୁଛନ୍ତି ତାଙ୍କ ପାଖକୁ ଯିବୁ ତାଙ୍କ ଭରେ ବହି ଶୁଣିବୁ ତାଙ୍କ ଯୋଉ ହଉଛି ନାଚ ଦେ କିବୁ ନହେଲେ ତାଙ୍କ ସହ ମାନେ ବହି ବି ଟିକେ ପଢିଦଉ ତାପରେ ଖରା ବେଳେ ସେଠୁ ଭୋଜି କରିଥିବେ ଯେ ଯିବୁ ଭୋଜି ଖାଇକି ଆସିବୁ ପୁଣି ଏଠୁ ଆମ କାର୍ତ୍ତିକସ୍ୱର ଲାଷ୍ଟ ଯୋଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ବି ମାନେ କଣ ଆମ ଗାଁରେ ବି ମାନେ ଯୋଉଛି କାର୍ତ୍ତିକ ସ୍ୱର ଯୋଉ ହେଇଥାନ୍ତି ଠାକୁର ତାଙ୍କ ପାଖରେ ବି ଭୋଜି ହୋଇଥାଏ।
ହ
ଏମିତି ଆଉ ଆମର କାର୍ତ୍ତିକ ପୂର୍ଣ୍ଣିମା ଟା ଏମିତି ତମର କାର୍ତ୍ତିକ ପୂର୍ଣ୍ଣିମା ଟା ବାଲି ଯାତ୍ରା ହିସାବରେ ଯାଉଛି। ଆମର ମାନେ ସେ ଯୋଉ ଆମର ହଉଛି ବାଲିଯାତ୍ରା ଏଇଠି ହଉଛି ଯେ, ହେଲେ ଆମ ମାନେ ଅଞ୍ଚଳରୁ ଆଉ ଟିକେ ମାନେ କୋଡ଼ିଏ କିଲୋମିଟର ପା ପାଖାପାଖି ଦୂର ହବ ତ ସେଥିଲାଗି ଏମତି ମାନେ କୋଉ ବର୍ଷ ଯାଉ କୋଉ ବର୍ଷ ଯାଉନା। ସେଇଠି ହେଲେ ମାନେ ସେଠିକି ବି ଗଲେ ମାନେ ସେଇଠି ବହୁତ ମେଳଣ ପଡ଼ିଥାଏ। ମାନେ ଯୋଉ ହଉଛି ଏମିତି ଏ ଛୋଟ ଛୁଆଙ୍କ ଖେଳନା, ଦୋଳି ପୁଣି ସେଟା ବି ମାନେ ପ୍ରାୟ ଦେଖିବ ମାନେ ବାଲି ଜାଗାରେ ହିଁ ହଉଥିବ। ନଈ କୂଳିଆ ଜାଗାରେ କି ବାଲି ଜାଗାରେ ଏମିତି ହଉଥିବ। ତ ସେଠି ବି ଯୋଉ ଷ୍ଟେସନାରୀ ଗୁରା ପଡି଼ଥାଏ ଝିଅ ପିଲାଙ୍କର। ଏମତି ଦୋଳି ବି ଛୋଟ ଛୁଆଙ୍କର ବହୁତ ପଡ଼ିଥାଏ। ମାନେ ମୀନା ବଜାର ଯୋଉଟାକୁ କୁହନ୍ତି ହଁ ମୀନା ବଜାର ପଡ଼ିଥାଏ। ଏମିତି ଆଉ।
ଆମର କଣ ହୁଏ ଗାଁରେ ଆମେ ଯେବେ ଗାଁ ରେ ଥାଉ, ସେବେ କାର୍ତ୍ତିକ ପଞ୍ଚୁକ ପାଞ୍ଚ ଦିନ ଆମର ସେଇଟା ଝିଅ ମାନେ ଅରୁଆ ଖାଇବେ। ଆଉ ଯୋଉ ଦିନ ପୂର୍ଣ୍ଣିମା ମୁଣ୍ଡ ବୁଡ଼େଇ ସକାଳେ ଗାଧେଇ ମୁରୁଜ ପକେଇବେ, ମନ୍ଦି ମନ୍ଦିର ଯିବେ ଆଉ ଯୋଉଦିନ ପୂର୍ଣ୍ଣିମା ସେଇଦିନ ମାନେ ଖେଚୁଡ଼ି ବନେଇକି ଠାକୁରଙ୍କ ପାଖରେ ଭୋଗ ଲାଗି ହବ। ଭୋଗ ଲାଗି ହେଲା ପରେ ସେଇଟାକୁ ଖାଇବେ। ପାଞ୍ଚ ଦିନ ଯାକ ଅରୁଆ ଖାଆନ୍ତି। ତାପରେ ଯୋଉଦିନ ଡଙ୍ଗି ଭସା ହବ, କଦଳୀର ଯୋଉ ଗଛର ପାଟୁଆ ଆଣି ସେଇଟାରେ ବନାନ୍ତି। ବନେଇକି ଗୋଟେ ଟିକି ଟିକି କଣ୍ଢେଇ ଭଳିଆ ସବୁ ବନାନ୍ତି କାଦୁଅରେ। ସେଇଟା ଟିକି ଟିକି ବନେଇକି ତା ଦେହରେ ଗୋଟେ ହ୍ଵାଇଟ କଲର କପଡ଼ା ରେ ତାକୁ ହଳଦୀ ପାଣିରେ ବୁଡ଼େଇ କି ତା ମାନେ ପିନ୍ଧେଇ ଦିଅନ୍ତି। ତାପରେ ସେ ସେରେ ସୋରିଷ, ପାନ, ଗୁଆ ଆଉ ଶୁଖୁଆ ବି ଦିଆ ହୁଏ ଆମର। ହ ଶୁଖୁଆ ଦିଆ ହୁଏ। ମାନେ ଯୋଉ ଜିନିଷ ତମେ ଛାଡି଼ଥିବ ଅ ମାନେ ସେଇଟା ପୁଣି ଉଁ ଖାଇବ କି କଣ ତାର ଗୋଟେ ପରମ୍ପରା ଯାହା ଥାଏ ସେଇ ଗୁଡ଼ା ଆମେ ସବୁ ସେଇ ଗୁଡ଼ା ଦେଇକି ଆ ପଳିତା ବାଲା କାଠି ଲଗେଇକି ତାପରେ ସକାଳୁ ସକାଳୁ ଉଠିକି ଯାଇକି ଭୋରୁ ଭୋରୁ ଅ କଣ? ଡଙ୍ଗି ଭସାଉ। ହଁ ଛୋଟ ଛୁଆ ମାନେ ତ ବେଶୀ। ହଁ ଆମେ ଡଙ୍ଗି ଭସା, ଡଙ୍ଗି ଭାସା କୁହନ୍ତି। ଆଚ୍ଛା। ହଉ ମୁଁ ରଖୁଛି କରୁଛି।
ହଉ ହଉ।